ହ୍ୟାଲୋ।
ଅପା ନମସ୍କାର।
ନମସ୍କାର ଆଉ କଣ କରୁଛନ୍ତି?
ମୁଁ ଏଇଠି ବସିଛି ଆଉ ଆପଣ?
ମୁ ବି ବସଛି।
ହୁଁ ହୁଁ ଘରେ ସମସ୍ତେ ଖାଇସାରିଲେଣି?
ହଁ ଖାଇ ପିଇ ସାରିଲେନି ସମସ୍ତେ ଆଉ ତମର ଖାଇସାରିଲିନି ସମସ୍ତେ?
ହଁ ଖାଇସାରିଲିଣି ବସିଛି ଆଉ
ଆଉ କଣ ଫୁଲ ଗଛ କଣ ଲଗେଇଛ କହୁଥିଲୁ ହେତେବେଳେ ଆଉ ଦେଖିବା କଣ ଫୁଲ ଗଛ ସବୁ ଲଗେଇଛ?
ଆମର ଏଇ ଲଗେଇଛୁ ହଁ ଟଗର ଫୁଲ ମନ୍ଦାର ଫୁଲ ଆଉ? କେତେ ପ୍ରକାର ଏମିତି ଫୁଲ ଲାଗିଚି ଆପଣଙ୍କର?
ଆମର ସେ ମନ୍ଦାର, ଟଗର, ରଜନୀଗନ୍ଧା, ହେନା, ଯୁ ଇ ବୋହୁତ ଫୁଲ ଲାଗିଚି ଆଉ। କଣ ସବୁ ଚାଷ ବାସ କରୁଚନ୍ତି ଆଉ ଏଥର?
ଆମର ତ ଭେଣ୍ଡି ଲଗା ହେଇଚି କଲରା ଉଁ ହୁଁ ଏଇଖିନା ତ ଲାଗିଚି କାକୁଡି, ଜହ୍ନି, ଝୁଡଙ୍ଗ ବର୍ଷ
କାକୁଡି ହି କେମିତି ଲଗ? ଲଗାଯାଏ କାକୁଡି କ ମଞ୍ଜି ଫଞ୍ଜିିକି ଲଗାନ୍ତି ନା କେମିତି କଣ ଲଗାନ୍ତି ନା ଗଛ ଫଛ?
ନା ମଞ୍ଜି ମଞ୍ଜି କାକୁଡିର ମଞ୍ଜି କିଣା ହେଇ ଆସେ ଲଗା ହୁଏ। ସେଥିରୁ ଲଟା ହୁଏ କାକୁଡି ହେଲା ଲଟାଜାତିୟ ଗଛ ସେଥିରୁ ଲ
ଆପଣଙ୍କ ଘରେ କିଏ ଲଗାଏ ସବୁ ଗଛ ବୁଛ ସବୁ ଭଲ ମନ୍ଦ ଆପ ଆପଣ ଲଗାନ୍ତି?
ହଁ ମୁଁ ନିଜେ ବି ଆମେ ଆମ ନିଜ ବାଡିରେ ବି ଲଗଉଛୁ। ଏଇ କେତେ କିଣି ଆଣି ଖାଇବୁ ନିଜେ ବି କାକୁଡି ଲଗାଉ ଖାଉ ଜହ୍ନି ଆଉ କଲରା ଏମିତି କଖାରୁ ପାଣି କଖାରୁ ଲାଉ ଆମେ ସବୁ ନିଜେ ଘରେ ଲଗାଉ। ଆପଣ ବି ଲଗାନ୍ତୁ।
ହଁ ମୁଁ ଲଗେଇବି କେବେ ମୁଁ କିନ୍ତୁ ସବୁ ଫୁଲ ଗଛ ଲଗାଏ ତ। ଫୁଲ ଗଛ ମୋତେ ବହୁତ ବହୁତ ଭଲ ଲାଗେ ଦେଖିବା ପାଇଁ। ଆଉ ଲଗେଇବା ପାଇଁ ଫୁଲ ଗଛ ବହୁତ ଭଲ ଲାଗେ ଆଉ। ସେଥିପାଇଁ ଆଉ?
କଣ ସବୁ ପର୍ବ ହୁଏ? କଣ ପୂଜା ପର୍ବ ହୁଏ ଆପଣ କୋଉଠିକି ଯାଆନ୍ତି?
ଆମର ଏ ପାଖରେ ହେଙ୍ଗୁଳା ପୂଜା ବହୁତ ବଡ ଆ - ପ୍ରକାର ହୁଏ ଆଉ ହେଙ୍ଗୁଳା ପୂଜା ଦେଖିଲେ ଆଉ- ମାନେ ମନ ଛାଡିକି ଆସିବାକୁ ଇଚ୍ଛା ହୁଏନି ହେଙ୍ଗୁଳା ପୁରା ହେଙ୍ଗୁଳା ମା ପୁରା ପ୍ରତ୍ୟେକ- ଯେବେବି ଆଉ- ଚାରି ଦିନି କାଳ ଠାକୁରଙ୍କର ପୂର୍ଣ୍ଣାହୁତି ଚାରି ଦିନ ପରେ ପୁର୍ଣାହୁତି ହୁଏ। କିନ୍ତୁ ଆଠ ଦିନି ଦୋକାନ ବଜାର ସବୁ ବସେ। ଆଉ ହିଙ୍ଗୁଳା ମାଙ୍କର ହଉଛନ୍ତି ପ୍ରତ୍ୟକ୍ଷ ଦେବୀ। ଆଉ ହେଙ୍ଗୁ ଅଗ୍ନିରୁ ବି ସେ ଆବିର୍ଭୁତ ହେଇଥାନ୍ତି। ହିଙ୍ଗୁଳା ମା ଆଉ ତାଙ୍କୁ ଦେଖି - ଦେଖିବା ପାଇଁ କେତେ ବାଟରୁ କେତେ କାହିଁ ଲୋକ ସବୁ କଟକ ଭୁବନେଶ୍ଵର ଲୋକ ବି ଆସିକି ଦେଖନ୍ତି ସମସ୍ତେ।
ଆଜ୍ଞା ଆଜ୍ଞା।
ଆଉ ମାଆଙ୍କ ପାଖକୁ ଯିହା ଆସିଛି ତ ମାଆଙ୍କୁ। ବୁଲି ନେଇ ବାରମ୍ବାର ସେ ଆସିବାକୁ ଚେଷ୍ଟା କରିବ ଆଉ ବହୁତ ଦୋକାନ ବଜାର ପଡ଼େ। ଆଉ ସବୁ ଛୁଆଙ୍କ ଲାଗି ଦୋଳି ପଡ଼େ। ଦୋଳି ଖେଳିବାକୁ ଭଲ ଲାଗେ ନା ଆପଣଙ୍କୁ?
ହଁ ହଁ ଦୋଳି ଖେଳିବାକୁ ଭଲ ଲାଗେ। ଆମେ ବି ରଜରେ ଏଇ ରଜ ହେଇ ଗଲା ଏବେ। ଏବେ ଏହି କିଛି ଦିନ ହେଲା ଆମେ ବି ରଜରେ ବହୁତ ଦୋଳି ଖେଳିଛୁ ବହୁତ ଜାଗା ଯାଇଛୁ। ଆଉ ଆପଣଙ୍କର ସେପଟରେ ଆଉ କେଇ କୋଉ ମନ୍ଦିର ଅଛି କୋଉଠି ଯାଆନ୍ତି।
ଆମ। ଆମ ଏ ଫାଗରେ ଈଶ୍ଵର ମନ୍ଦିର ଅଛି ଆଉ ଦୁର୍ଗା ପୂଜା ଆମର ଏଠି ହଉଛି। ଚି ଆମ ଗାଁ ରେ ଦୁର୍ଗା ପୂଜା ହଉଛି ପ୍ରସିଦ୍ଧ ଦୁର୍ଗା ପୂଜାରେ- ପୁରା ମାଙ୍କୁ ପୁରା କାନ୍ଧେଇକି ନେଇକି ଯାଆନ୍ତି ଜାଣିଲେ କି। ହ୍ୟାଲୋ ଦୁର୍ଗ- ଦୁର୍ଗା ପୂଜାରେ ମାଆଙ୍କୁ ପୁରା କାନ୍ଧେଇକି ନେଇକି ଯାଆନ୍ତି ଆଉ ଦୁର୍ଗା- ଦୁର୍ଗା ପୂଜା ଏଠି ଆମର ଅଷ୍ଟମୀ ନବମୀ ଦଶମୀ ଏକାଦଶୀ। ଏକାଦଶୀ ଦିନ ଆମର ଭଷାଣି ହୁଏ ଦୁର୍ଗା ପୂଜାଙ୍କର। ହୁଁ ବହୁତ ସୁନ୍ଦର ଲାଗେ ଦୁର୍ଗା ପୂଜାରେ ସବୁ ବନ୍ଧୁବାନ୍ଧବ ଆସନ୍ତି। ଆଉ ଝିଅ ଝିଅଣ ଆସନ୍ତି। ଆଉ ଦଶହରାରୁ ଦଶହରା ମଣ୍ଡା ହୁଏ। ଦଶହରା ବଳଦ ଖେଳନ୍ତି। ହି। ଏଇଭଳି ଭାବରେ ଆଉ। ଆପଣଙ୍କର ହୁଏ ନା ଦୁର୍ଗା ପୂଜା ସେ- ଆଗରେ।
ହଁ ଆମର ବି ଦୁର୍ଗା ପୂଜା ହୁଏ।
ହୁଁ ହୁଁ।
ଆମର ଏପଟେ ଦୁର୍ଗା ପୂଜା ହୁଏ। ଆମର ବି ଏପଟରେ ଅଛନ୍ତି ଠାକୁର ଅଛନ୍ତି ବଳଦେବ ଜୀଉ। ଆସନ୍ତୁ ବୁଲିକି ଯିବେ। ଆମର ବି ବଡ ପର୍ବ ରାକ୍ଷୀ ପୁନେଇରେ। ଠାକୁରଙ୍କର ଜନ୍ମଦିନ ବଳଦେବ ଜୀଉଙ୍କର ସେଇଦିନ। ଆଉ ଠାକୁର କେତେ କୋଟିର ତୁଳସୀ ମାଳା ପିନ୍ଧନ୍ତି। ସେଇଦିନ ଆସିବେ ରାକ୍ଷି ପୁନେଇଁ ଟାଇମ ରେ ବି ସୁଭଦ୍ରା ମା ପୁରୀରୁ ତାଙ୍କ ଭାଇ ମା- ମାନଙ୍କ ପାଇଁ ବଡ ଯେହେତୁ ବଡ ଠାକୁର ବଳରାମ ତାଙ୍କ ପାଇଁ ନିଜ ହାତରେ ରାକ୍ଷୀ ତିଆରି କରି- ପଠାନ୍ତି। ସେ ପୁରୀ ପଣ୍ଡା ମାନେ ଆଣିକି ଆସନ୍ତି। ସେଠି- ଆମର ବି ଏବେ ରଥଯାତ୍ରା ବି ଆମ ବଳଦେବଜୀଉଙ୍କର ଠାକୁରଙ୍କର ବି ହୁଏ। ବଡ ଠାକୁରଙ୍କର ପୁରୀରେ ବି ହୁଏ ଆଉ ଏଠି ବି ହୁଏ। ଆମେ ବି ଯାଇ ରଥ ଟାଣୁ।
ଆମର ବି ଆମ ଶଙ୍କର ଜିଲ୍ଲାରେ ବି- ଆମର ଏଠି ଠାକୁର ହୁଅନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଏବେ ନୂଆ ହେଇଛନ୍ତି ସେଠି ବି ର- ଥ ଟଣା ହବ। ପୁରା ଶ୍ରୀକ୍ଷେତ୍ର ମନ୍ଦିର ଭଳିଆ ସେଠି ପୁରା ହେଇଛି। ଆଉ ଆମ ସ - ହଁ ଆମ ଶଙ୍କ ଜିଲ୍ଲାରେ ଆମର ହଉଛି ଯେମିତି ହିଙ୍ଗଳା ମା ହଉଛନ୍ତି ଆମର ପ୍ରସିଦ୍ଧ ସେମିତି- ଆମର ଅଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଶ୍ରୀକ୍ଷେତ୍ର ରହିକି ଶ୍ରୀକ୍ଷେତ୍ର ଧାମ ଉପରେ ଆଉ ଥ ରେ ଗଲେ ପରା ଆସିବାକୁ ମନ ହୁଏ ନାହିଁ ପରା।
ଉଁ ହେ
ଆଉ ଆପଣଙ୍କୁ ଆଉ ସବୁ କଣ କରିବାକୁ ଭଲ ଲାଗେ?
ମତେ ରୋଷେଇ କରିବାକୁ ଭଲ ଲାଗେ। ଗୀତ ବୋଲିବାକୁ ଭଲ ଲାଗେ ଆଉ ନାଚିବାକୁ ବି ଭଲ ଲାଗେ।
ରୋଷେଇ ସବୁ କଣ କଣ ଶିଖିଚନ୍ତି?
ମୁଁ ଚିକେନ ଶିଖିଚି ମାଛ ଆଉ ମ ର୍ଟନ ବି କରି ଶିକିଚି।
ଚିକେନ କଣ କଣ ସବୁ କରିବାକୁ ଭଲ ଲାଗେ। ଚିକେନରେ କୋଉ କୋଉ ପ୍ରକାର
ଚି ଆମ ଘରେ ମୁଁ ଚିକେନ ପକୋଡା କରେ ଆଉ ଆମର ବି ଚିକେନ ବିରିୟାନୀ କରୁ। ଆଉ ଚିକେନ ତରକାରୀ ଆଉ ଏଇ ଟାଇପର ଆଉ। ହଁ ଆପଣଙ୍କୁ କଣ କରିବାକୁ ଭଲ ଲାଗେ।
ମତେ ଚିକେନେ ତରକାରୀ କରିବାକୁ ଭଲ ଲାଗେ। ଚିକେନ ଲଲିପପ୍ କରିବାକୁ ଭଲ ଲାଗେ। ଆଉ ଚିକେନ ପକଡା କରିବାକୁ ଭଲ ଲାଗେ। ଏଇଭଳି ଭାବରେ ମତେ ବି କରିବାକୁ ଭଲ ଲାଗେ।
ହଁ ହଁଅ। ଆଉ କଣ ଖାଇବାକୁ ଭଲ ଲାଗେ।
ମତେ ଖାଇବାକୁ ମତେ ଛତୁ ବୋହୁତ ଭଲ ଲାଗେ ଖାଇବା ପାଇଁ। ଛତୁ ଭଲ ଲାଗେ। ବରା, ଆଳୁଚପ, ସିଙ୍ଗଡା ଆକୁ ମଧ୍ୟ ଖା ଭଲ ଲାଗେ ଆଉ ଉଁ
ନିଜେ କିଛି ଘରେ ବରା ଫରା ଆଳୁଚପ ନିଜେ କିଛି ତିଆରି କରନ୍ତି ନା ସଦାବେଳେ କିଣି ଆଣି ଖାନ୍ତିି।
ନା ବାହାର ଖାଦ୍ୟ ଖାଇବା ଉଚିତ ନୁହଁ। ସବୁବେଳେ ବି ନିଜେ ତିଆରି କରିକି ଶୁଦ୍ଧ ଖାଦ୍ୟ ଖାଇବ। ବାହାର ଖାଦ୍ୟରେ କେତେ ଧୂଳି ମଇଳା ଭଲ ମନ୍ଦେକି ଏତରେ ବସୁଥିବ ବୁଡିକି ସେ ଖାଦ୍ୟ କଣ ଖାଇବା ରହୁଛନ୍ତି ନିଜେ ସବୁବେଳେ ଘରେ ତିଆରି କରିକି ଖାଆନ୍ତୁ। ସବୁ ଜିନିଷ ସବୁ ଆଉ ସେ ନେଇ ମୋ ନି ଜେ ତିଆରି କରିକି ସବୁବେଳେ ଖାଏ ଆଉ ବରା-ଆ ଆଉ ଆଳୁଚପ ଖାଇବାକୁ ତ ମତେ ବହୁତ ଭଲ ଲାଗେ ହଁ ବ୍ଲେ ଆପଣଙ୍କୁ ଭଲ ନା ଖାଇବା ପାଇଁ ବରା ଆଳୁଚପ୍
ହଁ ମତେ ବି ଭଲ ଲାଗେ ଏବେ ତ ସକାଳ ଜଳଖିଆର ଇଛା ହୁଏ କି ଦି ବରା ଆଳୁଚପ ଦି ନ୍ଦେ ଆମେ ଖାଇ ଦିଅନ୍ତୁ ବରାଆଳୁ ଚପ ଟା ଭଲ ଲାଗେ ଖାଇବାକୁ ସନ୍ଧ୍ୟା ବେଳ ହଉ ସକାଳ ହଉ ଖାଇବାକୁ ଖାଇଲେ ଭଲଲାଗେ।
ପୁରୀରେ ଆପଣ କୋଉ କୋଉ ସବୁ ଜାଗା ବୁଲିଚନ୍ତି?
ମୁଁ ପୁରୀରେ ଯାଇଛି ଲୋକନାଥ ଯା ହେଇଛି ଆଉ-ଉ-ଉ ଏଠି ଯାଇଛୁ। ମାତା ମଠ ଯାଇଛୁ, ପୁରୀରେ
ଲୋକନାଥ ଲୋକନାଥଙ୍କର ରହସ୍ୟ କଣ ଜାଣିଛନ୍ତି ଲୋକନାଥଙ୍କର ରହସ୍ୟ ସବୁ କଣ ଜାଣିଛନ୍ତି ଲୋକନାଥ-ଥ-ଥ କଣ କେମିତି-ଇ-ଇ ହେଲେ ତାଙ୍କ ନାଁ କାହିଁକି
ହୁଁ ହୁଁ ସୁନିଚି ଅଳ୍ପ ଅଳ୍ପ ହଁ ଲୋକନାଥ ଠାକୁର ତ ପାଣିରେ ବୁଡିକି ରୁହନ୍ତି ଏଇ ପଙ୍କ ଉଦ୍ଧାର ଏକାଦଶୀରେ ସେ-ଏଁ-ଏଁ ଠାକୁର ଉପରକୁ ଆସନ୍ତି
ହଁ ଲୋକ ଲୋକନାଥ ଠାକୁର ପଙ୍କରେ ଭୁଡିକି ରହିଥାନ୍ତି। ଆଉ ସେ ପଙ୍କ ଉପରେ ଲୋକ ନେଇକି ସବୁ କ୍ଷୀର ଫିର ସବୁ ଢାଳନ୍ତି, ସେଠି ମଧ୍ୟ ବ୍ରାହ୍ମଣ ପୂଜା କରେ ବେଲପତ୍ର ଦେଇକି ଆଉ କ ଉଦ୍ଧାର ଏକାଦଶୀ ଦିନ, ସେଇଦିନେ ସେ ଉଦ୍ଧାର ହେଇକି ଆସନ୍ତି ଲୋକନାଥ, ଯେମିତି ଆମର ଏଫା କରେ ନା ନାରାୟଣ ଗୋସାଇ ଅଛନ୍ତି ଜାଣିଲେ କି?
ହୁଁ ଆଜ୍ଞା
ନାରାୟଣ ଗୋସାଇ ଯେମିତି ଆମର, ଆମର ହଉଛି ନାରାୟଣ ଗୋସାଇ ହୁଁ ତାକୁ କଣ? ପାଣିରେ ପୁରା ବୁଡିକି ଥିବେ ଯେମିତି ତାଙ୍କର ଆମର ଆମର ଏଠି ସିଙ୍ଗାପୁର ଯାତ୍ରା ହବ
ସେ ସବୁବେଳେ ସବୁବେଳେ ପାଣିରେ ବୁଡିକି ରୁହନ୍ତି
ସବୁବେଳେ ପାଣିକ ବୁଡି ରହନ୍ତି ବ୍ରାହ୍ମଣ ଯାଇକି ପଣା ପାଣି ଦେଇ ସାରିଲା ପରେ ଠାକୁର ଆସନ୍ତି ଉପରକୁ ଠାକୁର ଉପରକୁ ଆ ଆସନ୍ତି ତାପରେ ଯୋଉ ତିନି ଦିନ ସଂକ୍ରାନ୍ତି ତାପରେ ତିନି ଦିନ ଠାକୁର ରହିବେ ଏ ଥର ରହୁଛି ଏ ତିନି ଦିନ ବଦ ବଦଳରେ ପାଞ୍ଚ ଦିନ କରାଯାଇଛି ଲୋକ ସବୁ ବାହାରୁ ଯେଉଁମାନେ ଭ ତ ଅଛନ୍ତି ଜାଣିପାରୁନାହାନ୍ତି, ଦେଖି ପାରୁନାହାନ୍ତି, ସେଇଥି ଲାଗି ପାଞ୍ଚ ଦିନ ଠାକୁର ରହୁଛନ୍ତି। ଠାକୁର ରହିଲା ପରେ ପୁଣି ନେଇକି ଠାକୁରଙ୍କ ପିଣ୍ଡି ଉପରେ ଛାଡି ଦିଅନ୍ତି ଠା ଠାକୁର ପୁଣି ପାଣି ଭିତରେ ପଶିଯାଆନ୍ତି ମନକୁ ମନ ଯାଆନ୍ତି। ସେଇଠି ଆମର ସିଙ୍ଗାପୁର ର ଇଏ ହଉଛି ନା ନାରାୟଣ ଗୋଷେଇଙ୍କର ରହସ୍ୟ, ସେମିତି ଲୋକନାଥ ଠାକୁରଙ୍କର ସେମିତି, ଆଉ ସେଇଭଳି ଭାବରେ ଆଉ ସବୁ ଠାକୁର, ଠାକୁର ହଉଛନ୍ତି ଏକ, ତାଙ୍କର ଖାଲି ନା ହେଉଛି ଭିନ୍ନ ଭିନ୍ନ ଆଉ କାହାର କୋଉ ଲୀଳା କିଏ କୋଉ ଲୀଳା କରୁଛନ୍ତି ସ
ଆପଣ ଆପଣ ଯାଇଛନ୍ତି ନାରାୟଣ ଗୋଷେଇଙ୍କ ପାଖକୁ ଦେଖି କି ଭାଇ
ଆଜ୍ଞା ମୁଁ ଯାଇଥିଲି ନାରାୟଣ ଗୋସାଇ ପାଖରୁ ମୁଁ ଦେଖିକି ଆସିଛି ଅ
ଯାଉ ଆଜିକାଲି ଆଜିକାଲି କଳି ଯୁଗରେ ବି ଠାକୁର ଏମତି ବାହାରୁଛନ୍ତି ଯାହାଉ ଶୁଣିକି ବହୁତ ଖୁସି ଲାଗିଲା। ଆମେ ବି ଯିବା କେବେ? ଦେଖି ଆସେ ଠାକୁରଙ୍କୁ ଦେଖି ଯାହାହଉ ଆମ ଜୀବନ ଧନ୍ୟ ହେଇଯିବ। ନାରାୟଣ ଠାକୁରଙ୍କୁ ଦେଖିକି।
ହଉ ହଉ ହଉ ମୁଁ ରଖୁଛି।
ହ ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭ